ହାଲୋ!
ହାଲୋ ବନ୍ଧୁ କେମିତି ଅଛନ୍ତି, ଆପଣ
ହଁ ଭଲ ଅଛି, ଆପଣ କେମିତି ଅଛନ୍ତି!
ହଁ ମୁଁ ମୋ ପରିବାର ସହ ବହୁତ ଖୁସିରେ ଅଛି, ଆମ ପରିବାର ବି ବହୁତ ସୁସ୍ଥ ଅଛନ୍ତି, ଆପଣ କେମିତି ଅଚନ୍ତି!
ଭଲ ଅଛି, ବହୁତ ଭଲ ଅଛୁ ଭଗବାନଙ୍କ ଦୟାରୁ!
ଆଉ କଣ କେମିତି ଆଉ କଣତ କେମିତି ଘରେ ଅଛନ୍ତି! ତମ ଘରେ
ହୁଁ ଭଲ ଅଛନ୍ତି!
ଆଉ ଆପଣ କେମିତି ଆମର ତ ପରିବା ଚାଷ କୃଷକ କୃଷି ଆମର ବେପାର ଉପରେ ସବୁ ଏବେ ଏଇନା ଚାଲିଛି ଆଉ।
ଚାଷ ଏବେ କଣ କଣ ସବୁ କରିଚନ୍ତି? କଣକିଛି ଯୋଜନା ଚାଲିଛି ଚାଷ ବିଷୟରେ। ହୁଁ ହ୍ୟାଲୋ।
ହଁ ବନ୍ଧୁ ଆପଣ କୁହନ୍ତୁ।
ଚାଷ ଏବେ କଣ କଣ ସବୁ ଯୋଜନା ଚାଲିଛି?
ଆମ ଚାଷରେ ଏ ଏ ଛତୁ ଚାଷ ଆମର ଆମ୍ବ ଚାଷ ପିଜୁଳି ଚାଷ ଆମର ନଡ଼ିଆ ଚାଷ ସବୁ ବିଷୟରେ ଚାଲିଚି। ଆପଣ ବନ୍ଧୁ କିଛି କରିଆବାକୁ ଚାହୁଁଚନ୍ତି କି?
ହଁ ଆମର ବି ସେମତି ବାରିରେ ସେମତି ଲଗା ହେଇଛି କିଛି ବାଇଗଣ ଅ ଗଛ ଭେଣ୍ଡି ଗଛ। ଏମିତି ପରିବା ଚାଷ ଉପରେ କିଛି କିଛି ଦିନିଶ ଲଗେଇଛୁ ଆଉ ଆଉ କେମିତି କଣ ସବୁ ଚାଷ କରୁଚୁ ନଡ଼ିଆ ଚାଷ ଟା
ନଡ଼ିଆ ଚାଷ ତ ପ୍ରଥମେ ଆମେ ନଡ଼ିଆ ଯା ବନେଇଲେ ସେ ଗଛ ଧୀରେ ଧୀରେ ହେଇ ହେଇ ପାଞ୍ଚ ଛଅ ମାସେ ଭିତେରେ ସେ ବଡ଼ ହେଇ ଫଳ ମୂଳ ହବ। ନଡ଼ିଆ ଫଳ ତାକୁ ବ୍ୟବସାୟରେ ବି ନଗେଇ ପାରିବେ ବି ଆପଣ।
ଆଚ୍ଛା ଠିକ ଅଛି ପାଞ୍ଚ ଛଅ ମାସ ଭିତରେ ହେଇଯାଉଛି।
ଆପଣ ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି କି? ମୁଁ ତମକୁ ଅ ସୁବିଧା ସହଯୋଗ କରିପାରିବି।
ଆଛା ଠିକ୍ ଅଛି ମୁଁ ବି କରିବାକୁ ଚାହୁଁଚି।
ଆପଣ ବନ୍ଧୁ ବାଇଗଣ ଚାଷ କରୁନାଆନ୍ତି। ଆପଣ ତ ବା ବାଇଗଣ ଚାଷରେ ବହୁତ କିଛି ଜାଣିଛନ୍ତି। ମତେ ତ କିଛି କହିପାରିବେନି ବିଷୟରେ କହୁନାହାନ୍ତି ବନ୍ଧୁ କଣ କଣ ଜାଣିଛନ୍ତି ଭାଇ?
ହୁ ତୁ। ସହଜ ଉପାୟରେ ହେଇପାରିବ। ସେଇଟା ହଉଛି କି ଫାଷ୍ଟ ତଳିଟା ଆଣିକି ପକେଇଦେବେ ପକେଇ ସାରିଲା ପରେ ତାକୁ ସେ ଟିକେ ବଡ ବଡ ଗଛ ହେଲା ପରେ ତାକୁ ଅଲଗା ଅଲଗା ଜାଗାରେ ସବୁ ଲଗେଇଦେବେ ଆସିଲା ପରେ ସେ ଆସ୍ତେ ଆସ୍ତେ ତ ଆରାମସେ ଆରାମସେ ଗୋଟେ ଗୋଟେ ଏ ଦିନ ତାକୁ ଟିକେ ଟିକେ ପାଣି ଫାଣି ଦଉଥିବେ ପାଣି ଫାଣି ଦେଲା ପରେ ସେମିତି ସେ ସାତ ଆଠ ଦିନ ଯିବ ତାପରେ ଟିକେ ବଡ ହେଲା ପରେ ଗଛ ଟା
ସାତ ଆଠ ଦିନ ନା ବନ୍ଧୁ ନା ଅଧିକ ଦିନ ନାଗିପାରି
ସାତ ଆଠ ଦିନ ଟିକେ ସିଏ ଟିକେ ଜଷ୍ଟ ଟିକେ ଆ ବଢିବ ବଢିଲା ପରେ ତାର ସେ ପୋକ ଫୋକ ବେଳେ ବେଳେ ଗୋଟା ଗୋଟା ଗଛରେ ଲାଗିଯାଏ। ତାକୁ କଣ ଟିକେ ଯୋଉ ଔଷଧ ମଝିରେ ମଝିରେ ପକେଇ ଦେଲେ ସେଇଟା ଟିକେ ତାକୁ ସୁବିଧା ହୁଏ ବଢିବା ପାଇଁ।
ତାପରେ ତାକୁ ଠିକ ସେ ଯତ୍ନ ନେଲେ ସିଏ ଏ ଗଛଟା ଆରାମସେ ବଢିକି ଯାଏ ବଢିଲା ପରେ ପାଣି ତାର ଠିକ ସିକ ଯାହା ସବୁ ଦରକାର ସବୁ ତା ସାଙ୍ଗକୁ ଦେଲେ ଗଛଟି ଆରାମସ ବଢି ପାରିବ। ତାପରେ ଫଳ ଧରିଯିବ ଗୋଟେ ମାସ ଲାଗିବ।
ବନ୍ଧୁ ଶୁଣନ୍ତୁ ବନ୍ଧୁ ଶୁଣନ୍ତୁ ଗୋଟେ ଗ ଛ ଗୋଟେ ଗଛରେ ବନ୍ଧୁ କେତେ କିଲୋ ବାଇଗଣ ବାହାରି ପାରିବ? ଆପଣ ବାରିରେ ନଗେଇଥିବେ।
ଗୋଟିଏ ଗଛରେ ସେମିତି କହିହବନି ସେ ଗୋଟେ ଗୋଟେ ଗଛରେ ଏ ନିହାତି କିଲୋ ଦି କିଲୋ ଉପରେ ବାହାରିପାରେ। ଆଉ ଗୋଟେ ଗୋାଟେ ଗଛଟେ ଅଛି କି ସେଟା ବହୁତ କମ ଫଳ ଦିଏ। ହଉ କିନ୍ତୁ ଯଦି ଠିକ ସେ ଯତ୍ନ ନେଇଥବ ଗଛର ତାହେଲେ ଆରାମ ସେ ସେ ଠିକ ଫଳ ଯୋଗେଇ ପାରିବ।
ତୋମେ ବନ୍ଧୁ ଯୋଉ ଗଛର ଯତ୍ନ ବହୁତ ଭଲ ଭାବରେ ନେଇପାର। ବହୁତ ଜଣା ପଡୁଛି ଆପଣଙ୍କର ସକ୍ଷମ ଅଛନ୍ତି। ଆଉ କେମିତି କଣ ବାଇଗଣ ହେଇସାଇଲା ପରେ କଣ କଣ ଉ ପାୟ କରି ଆପଣ ବ୍ୟବସାୟ କରନ୍ତି ତାରି ବିଷୟରେ?
ବାଇଗଣ ଟା ତ ଏମତି କହିଲି ଯେମତି ସେମତି ହିସାବରେ ଯଦି ଲେ-ନେବେ ତାହେଲେ ଠିକ୍ ଟାକ ବାଇଗଣ ଗଛଟି ଏଁ, ତାର ବଢିବ ଠିକ ଠାକ୍ ଉଁ, ତାର ଉଁ, ଯେମିତି ଯା ପରିବା ଯୋଉ ଡେଟ୍ ରେ ବାହାରିବା କଥା ଭାରିବ। କିନ୍ତୁ ତାପରେ ବି ଆଉ ଆପଣ ଯଦି ଚାହିଁବେ ଭେଣ୍ଡି ଗଛ କିମ୍ବା ଲ ଙ୍କା ଗଛ ଅନ୍ୟ କିଛି ପରିବା ଯେ ଲଗେଇବାକୁ ଚାହିଁବେ ତାହା ବି ଲଗେଇ ପାରିବେ ବାରିରେ ଆରାମ ସେ ହେଇପାରିବ।
ହ
ବୁଝିପାରିଲେ କି ଆପଣ ଠିକ ସେ ଯତ୍ନ ନେବେ ତାହେଲେ ଗଛ ଅ, ଠିକ ସେ ବଢିବ। ଆଉ ଯଦି ଯତ୍ନ ନ ନେବେ ପାଣି ତା ଠିକ ଟାଇମ୍ ରେ ଦେବେନି। ଔଷ ଧ ଦେବେନି ତାହେଲେ ଗଛଟି ସେଇ ଗଛଟି ମରିଯିବ।
ତୋମେ ବନ୍ଧୁ ଦିନକୁ ଜଳ କେତେ ଥର ଦଉଛ ବଗିଚାରେ?
ଖରା ଦିନେ ସକାଳେ ସନ୍ଦେ ଖରାଦିନେ ସକାଳେ ସନ୍ଧ୍ୟା ବେଳେ ପାଣି ଟା ନିହାତି ଭାବରେ ଆବଶ୍ୟକ। କିନ୍ତୁ ସେମିତି ବର୍ଷା ପାଗ ଯଦି ହେଇଥିବ ବର୍ଷା ହେଇଯାଇଥିବ ତାହେଲେ ତୋମେ ଦି ଦିନ ପାଣି ନଦେଲେ ବି ମାଟି ଟା ଓଦା ଥାଏ ନା ଆଉ କିଛି ପାଣି ଆବଶ୍ୟକ ହୁଏନି। ରେ ଉଁ, ଦି ଦିନ ପରେ ପୁଣି ଆଉଥରେ ଥରେ ପାଣି ଦେଇଦେବେ ଯଦି ବର୍ଷା ହେଇଥିବ। ଆଉ ଯଦି ଖରା ହେଇଥବ ସେ ଦି ଟାଇମ୍ ପାଣିଟା ଆବଶ୍ୟକ।
ଆଉ ବନ୍ଧୁ ଆପଣ କେମିତି କଣ ଅଁ, ତୋମ ବାରିରେ ଆପଣଙ୍କ ବାରିରେ ଚାଷବାସ କରିଚନ୍ତି? କଣ କଣ? ଯେମିତିକି ଏ ଅମୃତଭଣ୍ଡା ଗଛ, ସଜନା ଗଛ। ଆମର ପଣସ ଗଛ, ପିଜୁଳି ଗଛ, କଣ କଣ ନଗେଇଚନ୍ତି?
ମୁଁ ସବୁ ପ୍ରକାର ଗଛ ଲଗେଇବାକୁ ଭଲ ପାଏ। ମୁଁ ସବୁ ପ୍ରକାର ଗଛ ଲଗେଇଛି ବାରିରେ। ଉଁ, ଭେଣ୍ଡି ଗଛ ବି ଅଛି ଲଗେଇଚି। ଆମର ଜହ୍ନି ଗଛ ଅଛି। ଆଉ କାକୁଡି ଗଛ ବି ଲଗେଇଛି। ଉଁ, ତାପରେ ଆମର ପିଜୁଳି ଗଛ ଏ ବିଭିନ୍ନ ପ୍ରକାର ଗଛ ମୋତେ ବହୁତ ଭଲ ଲାଗେ ଲଗେଇବା ପାଇଁ ବାରିରେ। ଏମିତି କି ଫୁଲ ଗ
ବନ୍ଧୁ ଆ, ତୋମେ ପୁରାପୁରି ଏଁ, ଉଁ, ଗଛକୁ ଅଧିକ ଭଲ ପାଇବା ଦିଅ ଯତ୍ନ ରଖ ଏଥିପାଇଁ କିି ଉଁ, ତୋମ ଆଖପାଖରେ ପୁରାପୁରି ଗଛର ଯତ୍ନ ବହୁତ ନଉଚ। ମୁଁ ବି କେତଥର ଆପଣଙ୍କର ଘରକୁ ଯାଇଛି। ଦେଖିଛିି ବି ଆପଣଙ୍କର ସବୁ ପ୍ରାୟ ଟାଇମ୍ ବଗିଚାରେ କାମ କରୁଥିବାର।
ଆଜ୍ଞା ଆଜ୍ଞା ଆପଣ ତ ଦେଖିଛନ୍ତି ଆଉ ମତେ ବହୁତ ଭଲ ଲାଗେ ଖୁସି ଲାଗେ ବି।
ଆଉ କିମିତି କଣ ଆଉ ଆଗକୁ ତମ ବଗିଚାରେ କଣ କଣ ନଗେଇବା ପାଇଁ ଚାହୁଁଛ ମୋର ଯଦି କିଛି ପରାମର୍ଶ ଚାହୁଁଛ ତେ ବି କହିପାର।
ଯାଉଛି କଦଳୀ ଗଛ ଟା ନାହିଁ ବାରିରେ ଭାବୁଥିଲି କଦଳୀ ଚାଷ ଟା ଟିକେ
ହଁ କଦଳୀ ଗଛ ତ ଆପଣ ପାଇଁ ଲାଭଦାୟକ। ଆପଣଙ୍କ ବାରିରେ କେତେ ଗଛ ନଗେଇ ପାରିବ ବନ୍ଧୁ ଆପଣ କୁହନ୍ତୁ।
କଦଳୀ ଗଛ ଟା ମୁଁ ଲଗେଇଥିଲି କିନ୍ତୁ ସେ ଏମିତିରେ ଟିକେ ଯତ୍ନ ଠିକ ସେ ନେଲାଠୁ ସେ ଏ ଗଛଟି ଶୁଖିଗଲା। କିନ୍ତୁ ଏବେ ଚାହୁଁଛି ଲଗେଇବା ପାଇଁ ଯଦି କିଛି ତାର ଜାଣିଛନ୍ତି ଉଁ ତା ବିଷୟରେ ଟିକେ ମତେ କହିଲେ ଭଲ ହବ କିଛି କଣ ସାର ଦିଆ ହୁଏ କି ନା କିମ୍ବା କୌଣସି ଔଷଧ ଫୋଷ ପଡେ କି ଜାଣିଛନ୍ତି କି?
ନାଇଁ ବନ୍ଧୁ ସାର ତ ଆମ ଜୀବନରେ କ୍ଷତି କେହାରକ ଯେହେତୁ ଆମର ଜନବସ ହୁଁ ସମାଜରେ ଯେତୁ ଆମେ ଚଳୁଛେ ଆମେ ଯେହେତୁ ଖ ଖତ ଗୋବର ଆମର ଯେତିକ ଉଁ ଆବର୍ଜନା ଜିନିଷ
ସେ ଦେଲେ ଗଛଟି ଭଲ ହବ କିନ୍ତୁ ମୁଁ କେବେ କୌଣସି ଗଛରେ ସାର ଦିଏନି ମୁଁ ଭାବିଥିଲ ଗଛଟି ମରିଗଲା ଭାବିଲି କି ନାଇଁ ବୋଧେ ସାର ଦିଆ ହେଇଥାନ୍ତା କି ମୁ ଜାଣିନି ସେ ବିଷୟରେ ସେଥିପାଇଁ ପଚାରଲିି ଆପଣଙ୍କୁ।
ଆପଣ ବି ଏବେ ବି ଦେଇପାରିବେ ବନ୍ଧୁ ଖତ ଗୋବର ସେ ଜିନିଷ ପକେଇବା ଦ୍ଵାରା ଆପ୍ ଆପଣଙ୍କୁ ଲାଭଦାୟକ ହେଇଥିବ। ଯାହାଦ୍ୱାରା ତୁମ କଦଳୀ ଗଛ ବହୁ ବହୁତ କମ୍ ସମୟ ଭିତରେ ବଢ଼ିପାରିବ। ଯେହେତୁ ଆପଣ ଯତ୍ନ ନେଉଛନ୍ତି ଗଛକୁ ସେ ବହୁତ କମ ସମୟରେ ଗଛ ଉଁ ଖତ ଦେଲେ ସିଏ ଉନ୍ନତମୟ ହେବ। ଶୀଘ୍ର ହେବ, ତାପରେ ଫଳ ବି ପଳିବ ଫଳ ପଳିଲା ପରେ ଆପଣ କଦଳୀ ବି ଖାଇପାରିବେ ବି ବିକ୍ରି ବି କରିପାରିବେ।
ଆଜ୍ଞା ଆଜ୍ଞା। ନାଇଁ କଦଳୀରେ ତ ପୋକ ବି ଲାଗେନି ସିନା ବାଇଗଣ ଭେଣ୍ଡି ଗଛରେ ଏସବୁ ଜିନିଷରେ ପୋକ କ ଲାଗିଲେ ତାକୁ ଔଷଧ ଆବଶ୍ୟକ ହୁଏ କିନ୍ତୁ କଦଳୀ ଗଛରେ ସେ ଔଷଧ ବି ଦରକାର ନାହିଁ। ଖାଲି ଟିକେ ଖତ କିମ୍ବା ଅନ୍ୟ କିଛି ଦେଇଦେଲେ ସେ ଆରାମସେ ବଢି ପାରିବ ନା କଣ କହୁଛନ୍ତି।
ଆଉ କଣ ଆପଣ ବନ୍ଧୁ ବାରିରେ ନଗେଇଛନ୍ତି।
ନାରିରେ ଫୁଲ ଗଛ କିଛି ବି ଲଗେଇଛି। ଆଉ ବିଭିନ୍ନ ପ୍ରକାର ଫୁଲ ଗଛ
ଆଉ ବନ୍ଧୁ ପିଜୁଳି ଗଛ ବିଷୟରେ କିଛି କହିପାରିବେ କି।
ହ ଆଉ କେବେ ମତେ ଯଦି କଲ କରିବେ ଏ ତାହେଲେ ମୁଁ ସେ ବିଷୟରେ ଟିକେ ଆପଣଙ୍କୁ ଜଣେଇ ପାରିବି। ଏଁ ଉଁ କିନ୍ତୁ ଆପଣ ଏବେ କଣ ବ୍ୟସ୍ତ ଅଛନ୍ତି ନା ଅଛନ୍ତି
ନାଇଁ ବନ୍ଧୁ ଖାଲି ପିଜୁଳି ଅସ ବେଶି ସେଥିରେ ମୁଁ ଟିକିଏ ତୁମକୁ କହିବା ପାଇଁ ଚାହୁଁଛି ପିଜୁଳି ଗଛ କେମିତି ନଗଉଛ
ପିଚୁ ଗଛ ବି ସେମିତି ସେମିତି ଯୋଉ କହିଲେ କି ଖତ ଆଉ ଆମର ଖତ ଉ ପ୍ରାୟତଃ ଖତ ହିଁ ଲାଗେ ସେ ଜିନିଷରେ ସବୁ ଆମର ଖତ ଲାଗିଲେ ଗଛଟି ଆମର ଆରାମ ସେ
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ବୁଝିପାଇଲି
ଆଜ୍ଞା ନମସ୍କାର ନମସ୍କାର